ନମସ୍କାର।
ଆଜ୍ଞା ନମସ୍କାର।
ଆପଣ କିମିତି ଅଛନ୍ତି?
ମୁଁ ଭଲ ଅଛି ଭଉଣୀ।
ଆଜ୍ଞା। ଆପଣଙ୍କ ଗ୍ରାମରେ କେଉଁ ସବୁ ମନ୍ଦିର ମାନ ଅଛି?
ଆମ ଗ୍ରାମରେ ଆମ ସାହିରେ ଅଛି ତାରିଣୀଙ୍କ ମନ୍ଦିର ଅଛି। ଶନି ମନ୍ଦିର ଅଛି।
ହୁଁ।
ଆଉ ଟିକେ ଦୂରରେ ଶିବ ମନ୍ଦିର ଅଛନ୍ତି। ଆଉ ଗ୍ରାମ ଦେବତୀ ବି ଅଛନ୍ତି, ମଙ୍ଗଳା।
ଆଜ୍ଞା।
ଆଉ କଣ? ଚାଲନ୍ତୁ ଆମେ ଗୋଟେ ଟପିକ ଉପରେ ବି ଆଲୋଚନା କରିବା। ଆ ଯୋଉଟା କି ଶିକ୍ଷା ଉପରେ ଚାଲନ୍ତୁ ଗୋଟେ ଆଲୋଚନା କରିବା ମଣିଷ ଆମ ଶିକ୍ଷା କାଇଁ ଗ୍ରହଣ କରିଥାଏ କହିଲେ ଦେଖି?
ଆଜ୍ଞା। ଶିକ୍ଷା ହେଉଛି ଜୀବନର ଏକ ବଡ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଅଟେ। ବ୍ୟବହାରଗତ ଆଚାରର ଆ ଆଚରଣ ଗତ କୁ ହେଉଛି ଆମେ ଶିକ୍ଷା କୁହାଯାଏ। ସି ଶିକ୍ଷା ଆମର ବ୍ୟବହାରକୁ ପରିବର୍ତ୍ତନ କରିଥାଏ। ଆଚରଣକୁ ମଧ୍ୟ ସଠ ଠିକ ରୂପେ ଅବଲମ୍ବନ କରି ଥାଏ ଯାହା ଫଳରେ କି ଶିଶୁଟି ତାର ବାଲ୍ୟ କାଳରୁ ବୃଧାବା ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ପ୍ରତ୍ୟେକ ମୁହୂର୍ତ୍ତରେ କିଛି ନା କିଛି ଶିଖିଥାଏ। ଯାହା ଫଳରେ କି ସେ ଅନ୍ୟକୁ ଉ ସଠିକ ମାର୍ଗରେ ନେଇଥାଏ। ସଠିକ ରୂପେ ପରିଚାଳିତ ହୋଇଥାଏ। ଏକ ନୂ ନୂତନ ସମାଜ ଗଠନ କରିବାରେ ସହାୟତା ହୋଇଥାଏ କାରଣ ଏକ ସୁସ୍ଥ ସମାଜ ହିଁ ଏକ ସୁସ୍ଥ ଜୀବନ ଯାପ ପନ ଗଡି ତୋଳିବାର ସାହାଯ୍ୟ କଲା ବେଳେ ଏକ ସୁସ୍ଥ ମାନସିକ ଶିଶୁଟି ହିଁ ଏକ ସୁସ୍ଥ ପରିବାରକୁ ଗଢି ତୋଳିବାରେ ସହାୟକ ହୋଇଥାଏ। ସେଥିନାଗି ଆମେ ସମସ୍ତେ ଶିକ୍ଷା କୁ ଆପଣେଇ ନେବା ଆବଶ୍ୟକ।
ପ୍ରାଧାନ୍ୟ ଦେବା ଆବଶ୍ୟକ ଶିକ୍ଷା କେବଳ ପୁସ୍ତକ ପଢିବା କିମ୍ବା ପରୀକ୍ଷାରେ ଭଲ ନମ୍ବର ରଖିବା ନା ହଁ। ଏହା ଗୋଟେ ଭଲ ଚିନ୍ତାଧାରା, ଭଲ ବ୍ୟବହାର ଓ ଜୀବନର କୌଶଳ ଶିଖାଇଥାଏ।
ଆଜ୍ଞା।
ଶିକ୍ଷା ମଣିଷ କୁ ଭଲ ନାଗରିକ କରିଥାଏ।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
ଉ ଜଣେ ଶିକ୍ଷିତ ବ୍ୟକ୍ତି ନିଜର ଅଧିକାର ଓ କର୍ତ୍ତବ୍ୟ ବିଷୟରେ ସ ସଚେତନ ଥାଏ। ଶିକ୍ଷା ଦ୍ଵାରା ଆମେ ଭଲ ଚାକିରି ପାଇପାରିଥାଉ ଓ ଆତ୍ମନିର୍ଭରଶୀଳ ହୋଇ ଯାଇପାରଥାଉ ଆମେ ସହଜରେ ଆମ ଘର ପରିବାରକୁ ଉଁ ପ୍ରତିପୋଷଣ କରିପାରିଥାଉ ଚାକିରି ଦ୍ଵାରା। ଏହା ସହିତ ଶିକ୍ଷା ଆମ ଆତ୍ମବିସ୍ଵାସ ବି ବଢେଇଥାଏ ଆମେ ସଠିକ ନିଷ୍ପତ୍ତି ନବା ଶିଖିଥାଉ। ଯେକୌଣସି ଅସୁବିଧା ରେ ଆମେ ପଢିଲେ ବି ଶିକ୍ଷା ଦ୍ଵାରା ଆମେ ବହୁତ କିଛି ଜାଣି କି ସେ ଅସୁବିଧା କୁ ଆମେ ସମାଧାନ କରିବାକୁ ଚେଷ୍ଟା କରିଥାଉ। ଶିକ୍ଷା ବିନା ସମାଜର ବିକାଶ ବି ସମ୍ଭବ ନୁହେଁ। ତେଣୁକରି ସମସ୍ତେ ଆମେ ଶିକ୍ଷା ଗୁଡା କୁ ଆପଣେଇ ନବା ଦରକାର।
ଆଜ୍ଞା।
ଦେଶର ଶିକ୍ଷା ର ଅଧିକ ସେହି ଦେଶ ମାନେ ଯେତେ ଅଧିକ ହୋଇଥାଏ। ଯେଉଁ ଦେଶ ବି ହେଇଥାଉ ଶିକ୍ଷାର ହାର ଯଦି ଅଧିକ ହେଇଥିବ ସେଇ ଦେଶ ଉନ୍ନତି କରିଥାଏ।
ଆଜ୍ଞା।
ଆଜି କାଲି ଯଉ ଡିଜିଟାଲ ଶି ଶିକ୍ଷାର ମହତ୍ୱ ମଧ୍ୟ ବଢି ଯାଇଛି ଅନଲାଇନରେ ଅନେକ ବିଷୟ ବି ଆମେ ଉ ମାନେ ଜାଣିବାକୁ ପାଇଥାଉ। ଏବେ ମିଳୁଛି ଜାଣିବାକୁ ମିଳୁଛି ବି।
ଆଜ୍ଞା, ଶିକ୍ଷା ତ ଆରମ୍ଭ ଆଉ ଅନ୍ତ ତାର ନାହିଁ। ଆରମ୍ଭ ନାହିଁ କି ଅନ୍ତ ଅ ଅ ଶେଷ ବି ପର୍ଯୟ ନାହିଁ ନା। ଛୋଟଟି ଛୋଟ ପିଲାଟି ମା ଠୁ ଜନ୍ମ ହେବା ପରେ ହିଁ ସେଠୁ ହିଁ ସେ ସି ଶିକ୍ଷା ଶିକିଥାଏ ଯି ଯେପରିକି ଲଣ୍ଠନରେ ହାତ ମାରିବା ଦ୍ବାରା ହିଁ ହାତଟା ଆମର ଉଁ ପୋଡ଼ିଯାଏ। କି ହାତଟା ଆମର ଭୁଲରେ ଲାଗିଗଲେ ଆମ ହାତଟାକୁ ଆମେ ସାଙ୍ଗ ସାଙ୍ଗ ଆମେ ଘିତି ଆଣୁ ଲଣ୍ଠାନ ପାଖୁରୁ ଦୂରେଇକି। ସିଏ ବି ଗୋଟେ ଛୋଟୋ ବୋଳୁ ଶିକ୍ଷା ହିଁ ହୋଇଥାଏ। ଛୋଟୋରୁୁ ବଡ ହେବା ପର୍ଯ୍ୟନ୍ତ ପ୍ରତ୍ୟେକ ମୁଁ କଥା ହୋଉ କି ବାର୍ତ୍ତା ହୋଉ। ସବୁର ଶିକ୍ଷା ଦ୍ଵାରା ହିଁ ସୀମିତ ଥାଏ। ଶିକ୍ଷା ଦ୍ଵାରା ମଣିଷ ଅସ ଅବ ଅ ଅସମ୍ଭବ। ଶିକ୍ଷା ନଥିଲେ ମଣିଷ ମୂର୍ଖ ସମାଜରେ ରହି। କୁସଂସ୍କାର ଅତ୍ୟାଚାର
ହୁଁ ଅତ୍ୟାଚାର ବ ବଢ଼ି ଚାଲଛି।
ବଢିଥାଲଚି ବର୍ତ୍ତମାନ ଯୋଉ ପରିବାରେ କଳହ ସୃଷ୍ଟି ହୋଉଚି ମୂର୍ଖ ଶାଶୁ ମାନଙ୍କ ପାଇଁ।
ହୁଁ।
ମୂର୍ଖ ସେଥିରେ ସ୍ଵାମୀ ଥିଲେ କି ସ୍ତ୍ରୀ ଥିଲେ ତାଦେହରୁ ଯଦି ମୂର୍ଖ ଥିବେ ବ୍ୟକ୍ତ ବିଶେଷ ସେଇମାନଙ୍କ ପାଇଁ ଆଜି ଘରଟି ଭାଙ୍ଗି ଯାଉଛି ଭୁଷୁଡି ପଡୁଛି ଆଜ୍ଞା। ପରିବାର କୁ ଭାଙ୍ଗିବାରେ ତ ଗୋଟେ ସେକେଣ୍ଡ ହିଁ ଲାଗିବନି। କିନ୍ତୁ ଗଢ଼ି ତୋଳିବାରେ ଅନେକ କ ଅଁ ଭୋହୁତ ସାରା ତ୍ୟାଗ
ସହନଶୀଳତା ଧୈର୍ଯ୍ୟ ତା ଦେହରେ ଲୁଚି ରହିଛି ଯାହା ଫଳରେ କି ଆମେ ଏକ ସୁସ୍ଥ ପରିବାରକୁ ଗଠନ ତ ଗଠନ ଆଜ୍ଞା।
ଶିକ୍ଷା ଆମକୁ ନେଇଯାଏ। ଉଁ ମାନେ ଅନ୍ୟ ମାନେ ଶିକ୍ଷା ନଥିଲେ ବୋହୁତୁ ମାନେ ଯୋଉ ବି ହୋଉ। ମିଟିଙ୍ଗି ହୋଉ ଯାହା ବି ହୋଉ ଯାଇଥାନ୍ତି କାହାକୁ କିଛି ମାନେ ଯିଏ ଅସୁବିଧାରେ ରହିଲେ ମଧ୍ୟ ସେ ନିଜର ମୁହଁ ଖୋଲନ୍ତିନି। ମୁହଁ ଖୋଲି କିଛି କହିବାକୁ ଡରିଯାଆନ୍ତି।
ଆଜ୍ଞା ଜଣେ ଶିକ୍ଷିତ ଲୋକ ଆଗ ପଛ ବିଚାର କରିକି କାମଟି କରିଥାଏ। କିନ୍ତୁ ଜଣେ ଅଶିକ୍ଷିତ ଲୋକ ସିଏ ମୁହାଁମୁହିଁ ଭଲ ହେଉ କୁବା ମନ୍ଦ ହେଉ ସାଙ୍ଗ ସାଙ୍ଗେ ତାର ବିଚାର ନ କରିକି ସେ କଥା କଇଥାଏ। କିନ୍ତୁ ଏଟା ବୋହୁତ ଭୁଲୁ ବି ବିଚାରଧୀନ ହୋଇ କାମ କରିବାଟା ଆମ ପ୍ରତି ବୋହୁତ ଭଲ। ଆଉ ଆମୁକୁ ପଛରେ ବି ଆମକୁ ଅନୁତାପ କରିବାକୁ ଦିଏ ନାହିଁ କିନ୍ତୁ ମୂର୍ଖ ଲୋକ ଆନୁ ମୂର୍ଖ ଲୋକୋ ମାନେ ଅନୁତାପ କର ନ୍ତି କହିଦେଲି ତାପରେ ସିଏ କଁ ଭାବିବ କଁ ଚିନ୍ତା କରିବ। ପଛରେ ଭାବନ୍ତି ସେଟା ତ ହୋଇଥାଏ ମଣିଷ ମାନେ ହିଁ ଆମେ ଭୁଲ କରିବା ପୁଣି ତାକୁ ସଠିକ ଭାବରେ ସୁଧାରିବିି ନାଇବା। ଭଲ ବ୍ୟବହାର ଦେଖେଇବା କାରଣ ମଣୁଷ୍ୟ ଅନର୍ ପାଣି ଫୋଟୋକା ପରି କ୍ୟତେ ମୁହୂର୍ତ୍ତରେ କଣ ହୋଉଛି ସେଟା କଇହୋଉନି।
ଶିକ୍ଷା ଆମକୁ ମୂଲ୍ୟ ବୁଝାଇଥାଏ। ସମୟର ମୂଲ୍ୟ ବୁଝେଇଥାଏ। ଶୃଙ୍ଖଳିତ ଜୀବନ ବଞ୍ଚିବାକୁ ଶିଖାଏ। ଠିକ କ ତଥା ନିୟମିତ ପଢିବା ସମୟ ପାଳନ କରିବା। ଏଇ ସବୁ ଜିନିଷ ଗୁଡା ବି ଶିଖେଇଥାଏ ପରିଶ୍ରମ କରିବା ଭଳି ଅ ଅଭ୍ୟାସ ଶିକ୍ଷାରୁ ଆସିଥାଏ। ଶିକ୍ଷିତ ବ୍ୟକ୍ତି ସମାଜର ସମସ୍ୟାକୁ ଭଲ ଭାବେ ବୁଝି ସମାଧାନ ପାଇଁ ଚେଷ୍ଟା କରନ୍ତି। ସେମାନେ ପରିବେଶ ସୁରକ୍ଷା ସ୍ୱାସ୍ଥ୍ୟ ସ ସଚେତନତା ଓ ସାମାଜିକ ଦାୟିତ୍ୱ ପ୍ରତି ମଧ୍ୟ ଧ୍ୟାନ ଦେଇଥାନ୍ତି। ଓ ଆଉ ଶିକ୍ଷା ମହିଳା ମାନଙ୍କ ସଶକ୍ତିକରଣ ମଧ୍ୟ ବହୁତ ବଡ ଭୂମିକା ନେବେ।
ହ
ଆଉ ମହିଳା ମାନେ ଆଗ ଅପେକ୍ଷା ଏବେ ତ ଅ ବହୁତୁ ଉ ମାନେ ଶିକ୍ଷିତ ହେଲେଣି। ଯୋଉ ଶିଶୁ ମୃତ୍ୟୁହାର ହଉ ଉଁ। ଯେ କୌଣସି ଅସୁବିଧା ଆଗେ ପଡୁଥିଲା ସେ ସବୁ ବହୁତ କମିଗଲାଣି। ଯେମିତି ଶିଶୁମୂର ର ହଉ ନିଜେ ବି ପୋଡିକି ମାନେ ମାରି ଦଉଥିଲେ ମହିଳା ମାନ ଗୁ ଆଗେ ହୁଁ ସେଥିରୁ ବି ବଞ୍ଚିତ ହେଲେ ମାନେ ବଞ୍ଚିଗଲେଣି ବହୁତ ଲୋକ ଶିକ୍ଷିତ ହବା ଦ୍ଵାରା।
ତଥାପି ବର୍ତ୍ତମାନ କୁସଂସ୍
ସେତ ମହିଳା ନିଜ ପରିବାର ଓ ସ୍ୱାମୀ। ସମାଜର ଉନ୍ନତି ବଡ ଅବଦାନ ରଖନ୍ତି।
ତଥାପି ବର୍ତ୍ତମାନେ ବହୁତ ଲୋକ ଅଛନ୍ତି ମୂର୍ଖ ଲୋକ ମାନେ ସାମାଜିକ କୁସ ସଂସ୍କାର ଅସାମାଜିକ ବ୍ୟବହାର ଦେଖଉଛନ୍ତି। ଯା ଫଳରେ କି
ଜଉଟାକି ମାନେ ପରିବର୍ତ୍ତନ ହବା ଦରକାର।
ଅନ୍ଧବିଶ୍ଵାସ ର ଯୁଗ ରହିଛି ଯାହାଫଳରେ ଲୋକମାନାନଙ୍କର ଆଖିରେ
ହଁ କାରଣ ଶିକ୍ଷିତ ସମାଜ ହିଁ ଉନ୍ନତି ସମୃଦ୍ଧିର କାରଣ। ହଉଉ ଜଣେ ଶିକ୍ଷିତ ମହିଳା ନିଜ ପରିବାର ସମାଜର ଉନ୍ନତି ବି କରିଥାଏ ପିଲାମାନଙ୍କୁ ପାଠ ପଢେଇବା ସହିତ ନିଜର ପରିବାରକୁ ଗଠନ କରିଥାଏ। ସମାଜ ଆଗରେ ତାଙ୍କର ପ୍ରତିଷ୍ଠିତ ମାନେ ବ୍ୟକ୍ତିତ ତ ଦେଖେଇଥାନ୍ତି। ଜଣେ ମହିଳା ଚାହିଁଲେ ଏଇଟା ସମ୍ଭବ ହେଇପାରିବ ଜଣେ ଯିଏ ବି ଶିକ୍ଷିତ ଲୋକ ହେଇଥାାଉ ସ୍ଵାମୀ ହଉ କି ସ୍ତ୍ରୀ ହଉ ଯିଏ ବି ହଉଁ ଗୋଟେ ଦେଶ ବି ଗଢିବାରେ ସହଯୋଗ କରିଥାନ୍ତି। ଆମେ ଦେଖିଚୁ ଆଜି ଅନେକ ସରକାରୀ ଯୋଜନା ସମସ୍ତଙ୍କୁ ଶିକ୍ଷା ସହ ଯୋଡିବାରେ ଚେଷ୍ଟା କରୁଚି ଯେମିତି ଅନଲାଇନରେ ଆମେ ପାଠ ପଢୁଛେ ଏବେ ତାପରେ କମ୍ପ୍ୟୁଟର ଯୋଗାଯୋଗ କୌଶଳ ଇଂରାଜୀ ଏବଂ ବୈଷୟିକ ଜ୍ଞାନ ଆଦି ଚାକିରୀ କ୍ଷେତ୍ରରେ ବହୁତ ଉପଯୋଗୀ ଶିକ୍ଷା ଆମକୁ ସମୟର ମୂଲ୍ୟ ବି ବୁଝେଇଥାଏ। ଏଇ ସବୁ ଜିନିଷ ଆଉ
ଆଜ୍ଞା ଶିକ୍ଷା ମୁଁ ସେଥିପାଇଁ ହଁ ଗୋପବନ୍ଧୁ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ମତରେ ଶିକ୍ଷା ହଉଛି ଏକ ମୁକ୍ତ କାଶ ତଳର ବିଦ୍ୟାଳୟରେ ଆମେ ଆମର ଆଚାର ଗତ ବ୍ୟବହାର ଗତ
ହୁଁ।
ଶିକ୍ଷା ବୋଲି କହିଥାଉ କାରଣ ମୁକ୍ତ ଆକାଶ ତଳେ ଆମେ ଯୋଉ ଦିଆ ଆରଣ। କରିଥାଉ ସେ ବିଦ୍ୟା ଗୁଡିକ ଆମ ପାଇଁ ବହୁତ ଆବଶ୍ୟକ ଅଟେ। ଯାହା ଫଳରେ କିି ଆମେ ପିଲାମାନେ ସେ ତାଙ୍କର ବୁଦ୍ଧି ବି ଚାଷରେ ସହାୟକ ହୋଇଥାଏ ମାନସିକ ଚି ଚିତାଧାରକୁ ସୁଦୃଢ କରିବାରେ ସାହାଯ୍ୟ କରିଥାନ୍ତି।
ହୁଁ ଶେସେରେ କହିବାକୁ ହେଲେ। ଶିକ୍ଷା ମଣିଷର ସବୁଠାରୁ ଗୋଟେ ବଡ ସମ୍ପଦ କହିବାକୁ ଗଲେ ଏହା ହୁଁ କେବେ ବି ଚୋରି କରି ହୁଏନି ଏଟା ହଉଛି ନିଜର
ବିଦ୍ୟାକୁ ଏକ ଗୁପ୍ତ ଧାନ ବୋଲି କୁହାଯାଏ।
ଆଜ୍ଞା।
ଆଜ୍ଞା ବିଦ୍ୟା ଦ୍ଵାରା ହିଁ ଆପଣଙ୍କର। କିଛି ବି ଚୋରି ହେଇ ପାରିବନି ଆପଣଙ୍କ ପାଖରେ ବିଦ୍ୟା ଥିବ ଯଦି ଆପଣ ଯେଉଁ ପରିସ୍ଥିତିରେ ବିଦେଶରେ। ରୁହନ୍ତୁ କି ଦେଶରେ ରୁହନ୍ତୁ। ଆପଣଙ୍କ ପେଟ କେବେ ଉପାସ ରହିବନି।
ମୁଁ ବିଦ୍ୟା ଅଟ ଏଇ ବଡ ଧନ। ବାଳିକା କର ଉପ ଉପାର୍ଜନ। ହଉ ଭଉଣୀ ବହୁତ ଭଲ ଲାଗିଲା ଆପଣଙ୍କ ସହିତ କଥା ହେଇ। ଆଉ କଣ ଯଦି କହିବେ କୁହନ୍ତୁ। ଆଉ ଟିକେ ପକୁଡି ଫକୁଡି କରିକି ଖାଆନ୍ତୁ ବର୍ଷା ଦିନ। ପୁରୀ ଫୁରୀ ପୁରୀ ପକ୍ କୁଡ଼ି ବରା ଏ ସବୁ ଜିନିଷ ଟିକେ ଏଇନା ଖାଇବାକୁ ଟେଷ୍ଟି।
ଆଜ୍ଞା ଟେଷ୍ଟି ଲାଗିବ କିନ୍ତୁ ଟିକେ ଆମେ ପେଟ ପ୍ରତି। ସଚେତନତା ରହିବା ଝାଡା ବାନ୍ତି ହଉଛି ବର୍ତ୍ତମାନେ। ସେଥିଲାଗି ଆମେ ମନଟାକୁ ମାରିଦେବା।
ହେଁ ଆଜ୍ଞା ହାଁ ହାଁ।
ମାରିବା ଫଳରେ ହିଁ ଆମ ଦେହଟା ସୁସ୍ଥ ରହିପାରିବ ନହେଲେ ଅସୁସ୍ଥ ହେଲେ ଆମେ ମେଡ଼ିକାଲରେ ଯାଇକି। ସିଲାଇନି ଇଞ୍ଜେକ୍ସନ ଦିଆହବ ପଡିଲେ।
ପୁଣି ଘର ଆଖ ପାାଖ ଲୋକ ବି ହଇରାଣରେ ଅସୁବିଧାରେ ପଡିଯିବେ।
ଅସୁବିଧା ହେଇଯିବ ତମକୁ ଘୃଣା ଚକ୍ଷୁରେ ଦେଖିବେ ତମ ଘରକୁ ଆସିବେ ନାହିଁ। ତମେ ସ୍ଵଚ୍ଛ ଭାରତ ଅଭିଯାନରେ ସାମିଲ ହେଇପାରିବ ନାହିଁ।
ଠିକ ଅଛି ଧନ୍ୟବାଦ ଧନ୍ୟବାଦ ଭଉଣୀ ହଁ ହଉ ବାଏ ବାଏ।
ଆଜ୍ଞା